ଆ ଝିଅ କଣ କରୁଛ?
ହଁ ଏ ବସିଥିଲି ଆଉ ଆପଣ କଣ କରୁଥିଲେ?
ହଁ ମୁଁ ଯିଏ ଶୋଇଚି ଆଉ।
ଆଚ୍ଛା
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ଆପଣଙ୍କ ଘରେ?
ହଁ ସମସ୍ତେ ଭଲ ଅଛନ୍ତି। ଆଉ ଆଜି କଣ ଖାଇଚ?
ଚୁଙ୍ଗୁଡ଼ି ରୁ ଆଉ ଭାତ।
ତମେ କରିଛ ନ ମାମା।
କଣ କଇଲେ?
ତମି କରିଥିଲ ନା ମାମା?
ନାଇଁ ମାମା କରିଥିଲେ। ଆଚ୍ଛା। ତରକାରୀ ସେ ତାର କରୁଛନ୍ତି ଆଉ ମୁଁ କରେନି ଆମେ ଆଜି ପର୍ବପର୍ବାଣି ବିଷ ରେ ଟିକେ କଥା ହବା ମାନେ ଏଇ ଆଉ ଖୁଦୁରୁକୁଣୀ ହଉ କି କୈଣସି ଓଷା ଗାଁ ରେ ହଉ।
ହଁ କୁହ।
ହୁଁ ଏ ତମର ଶ୍ରାବଣ ମାସରେ ବୋଲବମ୍ ବି ଯାଉଥିବେ ତମର ସିଆଡେ।
ହଁ ସମସ୍ତେ ଯାଉଛନ୍ତି ଆମଆଡେ ପ୍ରାୟ ଲେଡିଜ ବି ଯାଉଛନ୍ତି।
ହଁ ଆମର ମୁଁ ତ ଯାଏ ଆମର ଏଠି ସମସ୍ତେ ଯାଆନ୍ତି।
ହୁଁ ହୁଁ। ସେଟା ମାନେ କେମିତି କଣ ସଂକଳ୍ପ କରିକି ଯାଅ।
ନା କିଛି ଗୋଟେ ମାନସିକ ଥାଏ ସେଥିପାଇଁ ଯାଆନ୍ତି। ମାନେ ମାନସିକ ପାଇଁ। କି ଏଇଟା ମୁଁ ଏଇଟା ମୋର ପୂର୍ଣ୍ଣ ହେଲେ କି ମୁଁ ଯିବି।
ଓ ହ।
ସେମିତି ମାନସିକ ରଖନ୍ତି ଲୋକ ଯାଆନ୍ତି। ହେଲେ ଆଗରୁକୁ ଏବେ ବି ଓଷା ଓଷାରେ ମାସ ପଳେଇବ ଏବେ ର ରଜ ଗଲା ରଜ ପରେ ବି ଆସିବ ଖୁଦରୁକୁଣୀ କୁମାର ପୂର୍ଣ୍ଣିମା ତାର ବୋଲ୍ ବମ୍ ତାପରେ ଆସିବା ଆମର କାର୍ତ୍ତିକ ମାସ ପୁର ହବ
ହୁଁ ଏବେ ତ ହଁ ଆସିବ ଏବେ ଏ ରଥଯାତ୍ରା ଆସିବ।
ହଁ ରଥଯାତ୍ରା ବାହୁଡା ଗୁଣ୍ଡିଚା ଏମିତି ସବୁ ଚା ଆର ମାସ ହିଁ ସବୁ ଓଷା ପର୍ବ ସବୁ ପର୍ବ ଆର ମାସରୁ ହିଁ ଆରମ୍ଭ ହେଇଯିବ।
ଆଉ ଭାଦ୍ରବ ମାସ କେମିତି ପାଳନ କର?
ଭାଦ୍ରବ ମାସ ହଁ ହ୍ୟାଲୋ।
ହଁ ଭାଦ୍ରବ ମାସ କେମିତି ମାନେ କର?
ଆମେ ଏଇ ଯଉ ବୋଲବମ୍ ପାଇଁ ତ?
ନାଇଁ ନାଇଁ ମୁଁ ଯୋଉ ଖୁଦରୁ କୁଣି କହୁଛ।
ଭଦ୍ର ମାସ
ହଁ।
ହ ହ ଏ ହଲ।
ହ୍ୟାଲୋ
ରୁକୁଣୀରେ ଫୁଲ ତୋଳିବା ପାଇଁ ଯାଅ। କଣ କିଲି ଖୁଦୁରୁକୁଣୀ ରେ ଫୁଲ ତୋଳିଆକୁ ଯାଅ? ଓହୋ ତାପରେ କଣ ମଜା କର? ହ୍ୟାଲୋ ଝିଅ ହଲୋ। ହଁ ତୁଆର ନାହିଁ ହେଲୋ ହେଲୋ ହ୍ୟାଲୋ ଝିଅ ନେଟୱାର୍କ ନାହିଁ ବାହାରକୁ ଯାଅ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହୁଁ